ହ
ହ୍ୟାଲୋ କଣ କରୁଛନ୍ତି?
ଏଇ ଟିକେ ରେଷ୍ଟ ନେଇଛି ଆଉ।
ଆଛା ଖାଇସାରିଲେନି?
ହଁ ଖାଇ ସାରିଲିଣି। ଭାତ ଡାଲି ରାଇତା। କାକୁଡ଼ି, ଆମ୍ବ, ଆଳୁ ଭଜା, କଲରା ଆଳୁ ଭଜା। ଆଉ ହେଲା ଗୋଟେ କଣ ଆଉ ଗୋଟେ କଣ ଆଚାର ବଢି ଖାଇଲ?
ହୁ, ହୁଁ।
ଖାନା ଖାଇ ସାରିଲାଣି?
ହଁ।
କଣ କରୁଛ?
ଏଇ ରେଷ୍ଟ ଟିକେ ନବା ପାଇଁ ଆସିଲି ଜଷ୍ଟ। ଦିନ ସାରା ମାନେ ଟିକେ ଉଠିଲି ଟିକେ ଲେଟ ରେ ଉଠି ସାରିଲା ପରେ ଆ ଟିକେ ଦେଖିଲି ମୋର କଲେଜ ରୁ ସବୁ ଆସିଥିଲା କୋଉ ଦିନ କଣ ସା ସାର୍ଟିଫିକେଟ ନବା ପାଇଁ ସେଇ ସବୁ। ତାପରେ ମୋ ସାଙ୍ଗମାନେ ଟିକେ କଲ୍ କରିଥିଲେ ସେଇ ସାର୍ଟିଫିକେଟ କେବେ କଣ ଡେଟ ରେ ଯିବା ପାଇଁ ଆଣି ବାପୁ ସେଇଠି ଟିକେ ତାଙ୍କ ସହିତ ଉ କଥା ହେଲି ମୁୁ କେମିତି କଣ କୋଉଦିିନ ଆଣିବାକୁ ଯିବି କେମିତି କଣ ଯିବି। କୋଉ ଟାଇମ ରେ ଯିବି କଣ ସବୁ ଡକ୍ୟୁମେଣ୍ଟ ଦରକାର। ଆଉ। ତାପରେ ହଉଛି ବ୍ରଶ କଲି ତାପରେ ବ୍ରସ କରି ସାରି ଖାଇଲି। ଖାଇସାରିକି ପିଠା ଖାଇଲି ପିଠା ଆଉ ମିଠା ଆଉ ପଣସ ଓ ଆପଣ ପଣସ ଖାଆନ୍ତି?
ନା ନା ମୁଁ ଖାଏନି ମତେ ବଲନାଇଁ
ହୁଁ ହୁ ଆପଣ ସକାଳେୁ ଉଠିକି କଣ କଣ କଲେ ସବୁ
ମଁ ଗୋଡ ଖରାପ ପାଇଁ ମୁଁ ତ କିଛି କରିପାରୁନି ଛୁଆ ମାନଙ୍କୁ ନଗେଇକି ହଉ ତାହେନେ। ଯାଇକି ଗାଧୁଆ ପାଧୁଆ କାମ ସାରି ଦେଇକି ପଳେଇ ଆସିଲି ଆସିକି ଚା ପି ମିିଠା ଟିକେ ଖାଇଲିୁ ଖାଇକି ବସିଲି ସବୁ ପରିବା ପତ୍ର ଟିକେ କଟାକଟି କଲି। କରିବି ତାପରେ ସବୁ ବରାତ କରନି ଛୁଆ ମାନ କଣ ଟିକେ କରିବେ। କଣ ଖାଇବାକୁ ଦେଇଦେବେ କଣ କରିବେ ତାଙ୍କ ସାଙ୍ଗରେ ଟିକେ ନଲାଗିଲେ କରିବେନି ସେମାନଙ୍କୁ ିଲଠନ ଛଟାରୁ ସାତଟା ଭିତରେ ଉଠୁନି ନିତ୍ୟକର୍ମ ଟିକେ ଧୀରେ ଧୀରେ ସରିଗଲେ କାମଟା ସରିବ। ଆଉ ସିଏ ଶୁଣୁ ନାଁହାନ୍ତି।
ହ
ଆ ଆମର ସେ ଯାଆଟା ନାହିଁ ସେ ତାଙ୍କର ଟ୍ରେନିଂରେ ପଳେଇଛନ୍ତି, । ଜଣଙ୍କୁ ଡାକିକି ରୋଷେଇବାସ କରଉଛି ମୁ ବୋଉ ଆସିକି ରହିଛି। ଏଇଭଳିଆ ଆଉ କଣ। ଆଉ ବର୍ଷା ହଉଛି ନା ଖରା।
ନାଇଁ ଖରା ହଉଥିଲା ଆଜି ଦିନରେ ସେଥିପାଇଁ ବହୁତ ସାରା ସବୁ ବେଡସିଟ ତକିଆ ଖୋଳ ହେରିକ ସଫା କରାହେଲା ଶୁଖା ହେଲା ତ ଖରା ହେଇଥିଲା। ତାକୁ ସବୁ ୱାସିଂ ମେସିନ ରେ ଡ୍ରାଏ କରିଦେଇକି କି ସବୁ ଶୁଖା ହେଇଥିଲା ତାପରେ ଏଇ ପନ୍ଦର ମିନିଟ୍ ହବ ଟିକେ ପାଗ ଟା ଟିକେ ଭଲ କରିଛି ମାନେ ପବନ ଦୋଉଛି କିନ୍ତୁ ବର୍ଷା ହେଇନି। ଏଯାଏଁ ଆପଣଙ୍କ ଆଡେ?
ଆଉ ରାତିରେ କଣ ଖାଇବା?
ରାତିରେ କଣ କେଜାଣି? ମୋ ଭାଇ ବୋଧେ କିଛି ଆଣିବେ ବାହାରୁ ଖାଇବା ପାଇଁ କି କଣ ହବ ଆଉ ପିଠା ପିଠା ଯଦି ହବ ହବ ନହେଲେ ରୁଟି ବୋଧେ ହବ କି କଣ ଆଉ।
ହଉ ତମ ମାଙ୍କ ଦେହ ତମ ବାପା କିଛି କରୁଛନ୍ତି ନା ଘର କାମ?
ନା ସେ କିଛି କରନ୍ତିନି ଖାଲି ଡ୍ରେସ୍ ଆଣନ୍ତି ଆଉ। କିଛି କରନ୍ତିନି ସମତ୍ ହୁଁ।
ଆଉ କେବେ ପୁଣି କଣ କଲେଜ ଯିବେ ସାର୍ଟିଫିକେଟ ଆଣିବେ?
କହୁଛନ୍ତି ତ ସତେଇଶି ତାରିଖ ଯିବେ ବୋଲି ଦେଖିକି କୋଉ ଦିନ ସୁବିଧା ଦେଖିକି ଗଲେ ନେଇ ଆସିଲେ ହବ।
ହ
ହଁ।
ଆଉ ୟା ପରେ କଲେଜ ଗଲେ ଯାଉ କୋଉ ଜାଗାରେ କଣ ରହିବେ ଠାକୁରଙ୍କ ପାଖରେ କିଛି ଦି ଟା ଠାକୁର ଅଛନ୍ତି ନା ଯୋଉ ଜାଗାକୁ ଯାଉଚୁ
ସେଠି ତ ଅଛନ୍ତି ଜଗନ୍ନାଥ ଠାକୁର ଆଉ ଜାଣିନି ମୁଁ ସେ ଜାଗାକୁ ଏତେ ଯାଇବି ନାହିଁ କି ଜାଣିବି ନାହିଁ। ଗଲେ ଜଣା ପଡିବ କଣ ହଉଛି କଣ ନାହିଁ ସବୁ ଜାଗା ମାନେ ଥରେ ଯାଇକି ଦେଖିକି ଆ ଆସିଲେ ହିଁ ଜଣେ ଜାଣିବ କଣ ନାଇଁ କଣ ଏମିତି କହିଦେଲେ କେହି ଜାଣିହବନି କିଛି।
ଆଉ ତମର ପିଇସି ମାନେ ସବୁ ଭଲ ନା ନା
ହଁ ସବୁ ଭଲ ମୁଁ ଯୋଉ ବାଲେଶ୍ଵରରେ ରହୁଥିଲି ସେଠି ମୋର ଜଣେ ପିଇସି ମା ଥିଲେ ସେଇ ମୁଁ ହଷ୍ଟେଲ ଠୁ ବଧେ ଏଇଁ ଚାରି କିଲୋମିଟର ହବ ତାଙ୍କ ଘର ତ ସେ ଆସନ୍ତି ଇ ରବାରିଆ ଦେଖିକି ଆସନ୍ତି ଖାଇବା ଆଣନ୍ତି । ଆଉ ମୁଁ ବି ବେଳେ ବେଳେ ଯାଏ ତାଙ୍କ ଘରକୁ। ଆଉ ମୋର ଗୋଟେ ବଡ ପିଇସି ମା ଅଛନ୍ତି ଭୁବନେଶ୍ଵରରେ ସିଏ ଆମେ ହସ୍ ହସ୍ପିଟାଲ ଗଲେ ତାଙ୍କ ଘରେ ରହୁ ତାଙ୍କ ପୁଅ ଭାଉଜ ତାଙ୍କର ଗୋଟେ ଛୋଟ ଛୁଆ ଅଛି। ଆମେ ରହୁ ଭାଇ ଯିଏ ବି ବହୁତ ଭଲ ମାନେ ପିଇସି ମା ଙ୍କର ପୁଅ ଯିଏ ହେବେ। ବୁଲାବୁଲି ଖାଇବା ପିଇବାରେ ବହୁତ ଭଲ ଆଉ ଜଣେ ପିସି ମା ଅଛନ୍ତି କିମ୍ ଆମ ମାନେ ଆମ ଗାଁଠୁ ମାନେ ଘରଠୁ ଅଳ୍ପ ବାଟ ହବ ଗୋଟେ ନଈ ଏଇ ଅଛି ସେପଟେ ତାଙ୍କ ଗାଁ ସେଇଠି ସେ ରୁହନ୍ତି ଏତେ ତାଙ୍କ ଘରୁ ଆମେ ଯାଉନା ଏତେ ଭଲ ତିନି ଜଣ ଯାକ ଠିକଠାକ୍।
ଆଉ ପିଇସା ମାନେ ସବୁ
ପିଇସା ଯିଏ ସବୁଠାରୁ ଭଲ ଥିଲେ ଗୋଟେ ପିଇସା ସିଏ ତ ଡେଥ କରିଗଲେ ବଡ ପିସା ଯିଏ ହେବେ। ଆଉ ମଝିଆ ପଇସା ଯିଏ ସେ ବି ‌ଭଲ ମାନେ ଏତେ କଥାବାର୍ତ୍ତା କରନ୍ତିନି କିନ୍ତୁ ଭଲ ଠିକ ଠାକ।
ଆଉ ସାନ ପିଇସା ଯିଏ ମୁଁ ମୁଁ ଏତେ ତାଙ୍କୁ ମାନେ ଇଏ କରିନି ମୁଁ ଜାଣିନି ତାଙ୍କୁ ଠିକ ସେ। ସେ ଟିକେ ଅଲଗା ଆଉ ନହେଲେ ବାକି ଦି ଜଣ ପିସା ବହୁତ ଭଲ ଯିଏ ସବୁଠୁ ଭଲ ସିଏ ଚାଲିଗଲେ।
ପିଇସି ପୁଅ ମାନେ ସବୁ ଭଲ ନା?
ପିଇସି ପୁଅ ପିସି ପୁଅ କହିତ ଗଲେ ସେଇ ବଡ ଅ ପିସି ମାଙ୍କ ପୁଅ ଯିଏ ସେ ରାଗି ହେଲେ କଣ ହବ ଭଲ ସେ ମାନେ ମିଶି ଯାଆନ୍ତି ମାନେ ଆମ ଆମ ଇଏ ସହିତ ସେ ମିଶି ଯାଆନ୍ତି। ରାଗନ୍ତିନି ସେମିତି ସେ ମାନେ ହଁ ମିଶି ଯାଆନ୍ତି ଆଉ ଯୋଉ ରହିଲେ ଅଲଗା ସବୁ ରହିଥିଲେ ବାହାରେ ସବୁ ଉଁ ଗୋଟେ ରହିଛନ୍ତି ମଝିଆଁ ମା ପିସିଙ୍କର ତାଙ୍କ ପୁଅ ରହିଛନ୍ତି ଆଉ ବଡ ପିସି ମାଆ ତାଙ୍କୁ ତ ଆମେ ଏତେ ମିଶି ନୁ ତାଙ୍କ ସହ। ଆଉ ଯୋଉ ପିଣ୍ଟୁ ଭାଇ ଜଣେ ଥିଲେ ସେ ମୋ ମଝିଆ ପିସି ମାଆ ଙ୍କ ର ଭାଇ ହେ ସରି ପୁଅ ହେବେ ସେଇ ରୁହନ୍ତି ସେ ବି ପ୍ରାୟ ମୋ ସହିତ ଉଁ ଯିବା ଆସିବା କରନ୍ତି ମତେ ନେଇକି ଯାଆନ୍ତି ଛାଡନ୍ତି କି ସେ ମେସ୍ ର କିନ୍ତୁ ସେ ବହୁତ ଲାଜୁ ତ ସେ ଏତେ ମିଶନ୍ତିନି ଆଉ ସାନ ପିସି ମାନଙ୍କର ଯିଏ ପୁଅ ସିଏ ବି ଏତେ ମିଶାମିଶି କରନ୍ତିନି। ପାଖରେ ଥାଇକି ବି ସେ ମିଶନ୍ତିନି। ସେ ବଡ ପି ସି ମାଙ୍କ ପୁଅ ଟିକେ ଭଲ ଆଉ। ତାଙ୍କ ସହିତ ଟିକେ ମିଶିଛୁ ଆଉ।
ଆଉ ତମେ ଟିକେ ରୋଷେଇ ବାଷ ଶିଖୁ ନ ଏବେ।
ରୋଷେଇବାସ ମୁଁ ତ ଶିଖିଚି। ଶିଖିନି କିଏ କହିଲା?
ବେନୁଶୁ ଉଠା ଉଠିବ ବେଣୁସୁ ଉଠିବ ଉଠିବ ନିତ୍ୟକର୍ମ ସାରିବ। ଯେ କହୁଛ ଡେରି ହେଇଯାଉଛି ଉଠିବା
ସେଇଟା ଟିକେ ବେଉଁସ କଲେ ଖାଇବା ଟାଇମରେ ରହିବ ।
ହଁ।
ସେଇ ସବୁ ଗୁଡାକ।ଆଉ ସବୁ କଣ ପନିପରିବା ସବୁ ବାଡ଼ିରେ ଲଗା ହେଇଛି? ହ
ସେଇ ବାଇଗଣ, ଭେଣ୍ଡି, ବିଲାତି ଆଉ ସାରୁ ଆଉ ପୋଇପତ୍ର। ଆଉ ବୋଇତାଳୁ କଖାରୁ ଆଉ ହୁଁ ଆମର ପୋଇ, ବାଇଗଣ, ବିଲାତି ଆଉ ସାରୁ ଆଉ
ସାଦଳି ଫଦଳି ହୁଏ?
କଦଳୀ ନଡିଆ ଗଛ ବି ଅଛି। ଗୋଟେ ଦିଟା ତିନିଟା ଚାରିଟା ପାଞ୍ଚଟା ଆଡେ ନଡିଆ ଗଛ ଅଛି ଏମିତି। ଆଉ ରଇଲା ବରକୋଳି ଗଛ ଗୋଟେ ଥିଲା ହଣା ହେଇଯାଇଛି ଗଡିିଆ ବି ଅଛି ଆମର। ଆଉ ସେପଟ ବାଡିରେ ସପେତା ଗଛ ଥିଲା ଓଉ ଗଛ ଆଉ ଆମ୍ବ ଗଛ। ଆଉ ଆଉ ସବୁ କଣ ସବୁ ସେ ଗ ଛ ମୁଁ ତ ଜାଣିନି ଏତେ ଯାଏଁ ହଁ ହଁ ବାଉଁଶ ଗଛ ଅଛି ଆମର। ବହୁତ ସାରା ବୋଦା ଅଛି ଆଉ ଆଉ ରହିଲା ପିଜୁଳି ଗଛ ବି ଅଛି ଆମର।
ଗାଡିଆରୁ ମାଛ ଧରା ଯାଉନି?
ନା ନା ସେ ଗୋଡିଆରେ କିଛି ମାଛ ଫାଛ ଧରାଯାଏନି। ସେ ଗଡ଼ିଆ ପୁରା ହଁ ଗୋଟେ ଅ ଛନ୍ତି ଗୋଟେ ବଗ ବଡ ମା ସିଏ ସେଠି ଖାଲି ସେ ଗଢିଆ ଟାକୁ ଫୁଲ କରିଦିଅନ୍ତି ପାଣିରେ ଇ କରିକି।
ଖାଲି ମଟରରେ ଧୋଇ ଧୋଇ ଧୋଇ ଧୋଇ ସେ ଗଡିଆ ଟାକୁ ଫୁଲ କରିଦଉଛନ୍ତି ଆଉ ସେ ଏଠି ସେ ଗଢି ଆସିନା ହଁ। ସେଠି ସବୁବେଳେ ମଟର ଚାଲେ ତାଙ୍କର ପୁରା ଘାଇଁ ଘାଇଁ ପାଣି ଚାଲେ ସବୁବେଳେ ସେଠି ତାଙ୍କର ପାଣିର କାରବାର ସବୁବେଳେ ଦିନ ରାତି ଚବିଶି ଘଣ୍ଟା ତାଙ୍କର ଖାଲି ଏପଟ ସେପଟ ହେଉଥିବେ ଆମ ଘର ଆଗରେ ତାଙ୍କ ଘର ଲାଇନ ପଳେଇଲେ ଖଲି ଚିଲେଇବେ। ପୂଜା ପୂଜା ଲାଇନ କେତେବେଳେ ଆସିବ ଲାଇ କେତେବେଳେ ଆସିବ ଲାଇନ୍ ବାଲା କୁ କଲ କରେ ଲାଇନ୍ କେତେବେଳେ ଆସିବ? ଲାଇନ ପଳେଇଲେ ତାଙ୍କ ମୁଣ୍ଡ ଖରାପ କାହିଁକିନା ପାଣି ବନ୍ଦ ହେଇଯାଏ ନା ଲାଇନ ପଳେଇଲେ। ସେଇ ଲାଗି ପାଣି ବନ୍ଦ ହେଇଗଲେ ତାଙ୍କର ବ୍ରେନ ଆଉଟ ହେଇଯାଏ।
ସେଉଟା ରୋଗ ତାଙ୍କର।
ହଁ ସେ ସେମିତି ହିଁ ଦୁଇ ଧାଇ ହୁଅନ୍ତୁ।
ଆଉ ତ ଆଇନା ଆସିଥିଲା ଅଛନ୍ତୀ ନା ପଳେଇଲେଣି।
ପଳେଇଥିଲେ ତାଙ୍କ ବାଛୁରୀ ଦେହ ଖରାପ ଥିଲା ପୁଣି ତାଙ୍କ ବାଛୁରୀ ଯେତେବେଳେ ଗଲେ ଇଏ ଯେତେବେଳେ ତାଙ୍କ ବାଛୁରୀ ମରିଗଲା ତ ଟେନସନ ଗୋଟେ ପଳେଇଲା ବାଛୁରୀ ଯେହେତୁ ମରିଗଲା। ପୁଣି ଆସିଲି ଆଉ ମୋ ବଡ ମାଙ୍କର ଏବେ ଟ୍ରେନିଂ ଚାଲିଛି। ସିଏ ତ ଏବେ ରହୁଛନ୍ତି ମାନେ ଆସୁଛନ୍ତି ପାଞ୍ଚଟାରେ ଯାଉଛନ୍ତି ସକାଳୁ ଆସୁଛନ୍ତି ସନ୍ଧ୍ୟା ପାଞ୍ଚ ତ ଆଉ ଜଣେ ଆଣ୍ଟି ଆସିକି ରୋଷେଇ ଫୋଷେଇ କରିଦଉଛନ୍ତି ତ ମୋ ଆଇମା ବି ଅଛନ୍ତି ହେଲ୍ପ କରୁଛନ୍ତି ସବୁ ସାରା କାମ ବି କରୁଛନ୍ତି ଆଉ। ଆମେ ବି କରୁଛୁ ସମସ୍ତେ କରୁଛନ୍ତି।
ପାଠ ପଢିକି ମଣିଷ ଏ ଆଇନାର ଦୁଃଖ ଟିକେ ଯିବେ। ଚାକିରୀ ବାକିରିୀ ତ ନାହିଁ ଆଉ କିଛି ପଇସା ପତ୍ର ଦବ।
ହଉ ତମା ଆଡୁ କାଟ। ହେଇଗଲା ରୁହ ରୁହ ଆଉ ଗୋଟେ ସେକେଣ୍ଡ। ହଁ ଏବେ କାଟିଦିଅ।
ଅଁହାକେଉଁ
କଟୁନି